ଆଜ୍ଞା, ମୁଁ ଆପଣଙ୍କୁ ଶୁଣିପାରୁଛି, ଆଉ ଆପଣ ମତେ
ଆଜ୍ଞା, ମୁଁ ଶୁଣି ପାରୁଛି ଆପଣଙ୍କୁ, କଣ କରୁଥିଲେ?
ହ ଏଇ ଛାତ ଉପରେ ବସୁଛି, ଆମର ଟିକେ ବର୍ଷା ଉଠେଇକି ଆସୁଛି, ବର୍ଷା ଟିକେ ହେଲେ ଓଦା ହେକି ତଳକୁ ଯିବ। ଦେ ଆଉ
ଆଛା, ବର୍ଷାରେ ବର୍ଷାରେ ଓଦା ହେବାକୁ ତାହେଲେ ଆପଣଙ୍କୁ ଭଲ ଲାଗେ, ନାଇ କି?
ଆଚ୍ଛା, ଆଜ୍ଞା, ମତେ ବହୁତ ଭଲ ଲାଗେ ବର୍ଷା ଓଦାହେବା ପାଇଁ, ଏଟ ଲୁଗା ଶୁ ଛାତତା ହ ନା ଯଦି ବର୍ଷା ଲୁଗା ଓଦା ହେଇଗଲେ ତ, ମାମା ମତେ ଗୋଡେଇ ଗୋଡେଇ ପିଟିବ।
ଛା। ନାଇଁ ଆମେ ଟିକେ ବର୍ଷାରେ ଓଦା ହଉନା କାହିଁ କହିଲଲେ ଆମର ଓଦା ହେଲେ କଣ ନା ଦେହ ଖରାପ ହୁଏ। ତା ପାଇଁ ବି ପଇସା ଖର୍ଚ୍ଚ କରିବାକୁ ପଡେ ମେଡିସିନ କିଣିବାକୁ ପଡେ। ଆଉ ଯାହା ଫଳରେ ବାପା ମା ବି ତା ପାଇଁ ବି ବାଡେଇବେ କାହିଁ ଓଦା ହଉଥିଲୁ। କଣ ପାଇଁ ଓଦା ହଉଥିଲୁ ତ ସେଥିପାଇଁ ଆମେ ଓଦା ବାକୁ ଟିକେ ବାଗିବା ଭଲ ପାଉନା। ଆପଣଙ୍କ ଘରେ ଯଦି ଓଦା ହବାକୁ ସୁଯୋଗ ଦେଇଛନ୍ତି ତାହେଲେ ତ ସେଇଟା ବହୁତ ବଡ ଜିନିଷ। ଆମ ଘରେ ସୁବିଧା ସୁଯୋଗ ଉପଲବ୍ଧ ନାହିଁ।
ହ ଆମ ଘରେ ବି ସୁଯୋଗ ଦେଇନାହାନ୍ତି ମାମା ଏଇଠି ବାହାରେ ଛିଡା ହେଇଛି କହିକି। ଛାତକୁ ପଳେଇ ଆସୁଛି ଓଧା ହେକି ପଳଉଛୁ।
ଆଚ୍ଛା ତାହେଲେ ଆ ଆପଣ ହଉଛନ୍ତି ଅମାନିଆ ତାହେଲେ ନାଇଁ କିି। ବା ହସିଲେ ବହୁତ ବଢିଆ ଲାଗିଲା।
ଆଉ ବେଶୀ ଅମାନୀୟ ହେଲେ ତାପରେ ମାମାର ହାତ ନହେଲେ ଗୋଡ। ନହେଲେ ଠୁଣା ଏଟା ସବୁ ପଡିବ ଆଉ।
ହଁ ମୋ ମା ଗାଳି ତ ଆଜିକାଲି ଆପଣ ଜାଣିଥିବେ ମା ଗାଳି ଦାଣ୍ଡ ଧୂଳି।
ମା ଗାଳିଆଉ ମାଡ ଟା।
ହଁ ମା ମାଡ କହିବା କଥା ନୁହଁ ମା ଆମର। ମା କହେ ମା ମାଡ କୁଆପାଡ ବୁଝିପାରିଲେ ନା ନାଇଁ ତ ସେଇ ସେଇଆ ସେମିତି କିଛି ନହିଁ ସେଇଟା ଆମର ଗୋଟେ। ମାନେ ବଡ ବଡ। ବିଦ୍ଵନ ଗୁଣି ସବୁ କହି ଯାଇଛନ୍ତି ଯୋଉ କଥା ଗୁରା। ମା ମାଡ କୁଆପାଡ ତ ସେଥିପାଇ ସେଥିପାଇଁ ସେଇଟା କିଛି ଆମ। ଆମେ ଧ୍ୟାନ ଦବାନି ସେଥିରେ ବୁଝିପାଇ ଲେ। ଆଉ ଆପଣ ଖାଇଛନ୍ତି କଣ ଆଜି।
ମୁଁ। ମୁଁ ଭାତ ଆଉ କଲରା ଚିପ୍ସ।
ଆଜ୍ଞା।
ଭାତ କଲରା ଚିପ୍ସ ଆଉ ଝୁଣଙ୍ଗ ଆଳୁ ଭଜା। ଆଉ ଶାଗ ଭଜା। ଲୋଉଟିିଆ ଶାଗ।
ନା ସତ କହୁଛନ୍ତି ନା ମିଛ କହୁଛନ୍ତି।
ସତ କହୁଛି। ହଁ ଆମର କଲରା ଚିପସ ହେଇଥିଲା। ଆପଣ ବିଶ୍ଵାସ କଲେ ମୁଁ ତ ଖାଇ ଦେଇଛି ମୋ ପେଟରେ ସବୁ ଅଛି।
ଆଚ୍ଛା ସାଠ ଛଅ ସହ ଏକ ନାଇଁ କି।
ଛଅଶହ ଏକ ମାନେ।
ଆପଣ ଯୋଉ ଗୋଟେ ଆମର କଣ ହେଇଥିଲା ଏପଟେ ଗୋଟେ ସ୍କୁଟର ଟା ଯାଉଥିଲା ବୁଝିପାରିଲେ ନା ନାଇଁ।
ଆଜ୍ଞା।
ସୁକଟର ଯାଉଥିଲା ମୁଁ ଆଉ ମୋ ବନ୍ଧୁ ଜଣେ ସେଠି ଠିଆ ହେଇଥିଲୁ ହେଲା। ମତେ ଟିକେ ଦେଖାଯାଏନି ବୁଝିପାରିଲେ ନା ନାଇଁ ସିଏ ମୁଁ। କହିଲରେ ସାଙ୍ଗ ସେ ଗାଡି ନମ୍ବର ଟା କେତେକିରେ। ସିଏ ମତେ କହିଲା ଠୋ। ବୁଝିପାରିଲ ନା ନାହିଁ ମୁଁ ହଠାତ୍ କିନ୍ତୁ ବୁଝିପାରିଲନି ମୁଁ କହିଲି। ଠୋ କଣ କହିଲା ନା କଣ ବୁଝିପାରିଲୁନି କିରେ ଆରେ ଠୋ ମାନେ ବା ଛଅଶହ ଏକ। ମୁଁ କହିଲି ଆଚ୍ଛା ଆଚ୍ଛା। ଆ ଠୋ ତ ଆମେ ଯାହାଠୁ ଶୁଣିଛୁ ସେ ତ ଜ୍ଞାନୀ ଗୁଣ ରେ ବିବେଚିତା। ଆଉ ଆମେ କଣ ଆଉ ତାଙ୍କୁ କହିବୁ।
ଆଚ୍ଛା ଏଇଭଳିଆ ନା ନା କିଛି ଅଧିକ କହିନାହାନ୍ତି ଆପଣ ବହୁତ କମ କହିଛନ୍ତି ମୁଁ ହିଁ ଅଧିକ କହିଦେଇଛି।
ଆପଣ ତ ଏପର୍ଯ୍ୟନ୍ତ କିଛି କହି ହି ନାହାନ୍ତି କୋଉଠି ଅଧିକ କହିଲେ।
ନା ଇକ୍ୱାଲ ଇକ୍ୱାଲ ହେଇଗଲା ଆଉ ବରାବର।
ଆଚ୍ଛା ଆଚ୍ଛା ଆଚ୍ଛା ବରାବର। ଯାହା ହଉ କେତେ ବଢିଆ ବଢିଆ ଶବ୍ଦ କୋଷରୁ ଆପଣ ଶବ୍ଦ କହୁଛନ୍ତି। ଶୁଣିକି ଏତେ ଆନନ୍ଦିତ ଆଉ ଉତ୍ସରେ ମାନେ ଉତ୍ସାହ ଆସିଯାଉଛି କୁହନ୍ତୁନି।
ଏଇଟା ଆମର ନିତ ଦିନିଆ ଠାର।
ଆଚ୍ଛା ଏମିତି ତାହେଲେ ଆପଣ ବ କଥା ହୁଅନ୍ତି ସମସ୍ତଙ୍କ ସହିତ ନାଇଁ କି।
ନା ମ ମୁଁ ତମ ସହ କଥା ହଉଛି ବୋଲି ହେଇଯାଉଛି ଆଉ।
ଓହୋ ଓ ଏଇନା କହୁଥିଲେ ସମସ୍ତଙ୍କ ସହିତ ଏବେ କହୁ
ନିତି ଦିନିଆ କଥା ମାନେ ସାଙ୍ଗ ମାନଙ୍କ ସହ ଟିକେ ହେଇଯାଏ ଆଉ।
ଆଛା ସେମିତି କହିବେ ନା ଆଉ ଆମେ କେମିତି ଜାଣିବୁ?
ଆଜ୍ଞା ଆଉ ଆପଣ ଆଜି କଣ ଖାଇଥିଲେ?
ମୁଁ ସକାଳୁ ଭାଉଜ ଟିକେ ଆଜି ବନେଇଥିଲେ ଚକୁଳି ଆଉ ଚଟଣୀ।
କୋଉ ଚଟଣୀ ନଡିଆ?
ଏଇଟା ବୁଟ ବୁଟ ଡାଲି ଆଉ ପୋ ପୋଦିନା ପତ୍ର।
ହଁ ତ ସେଇ ନଡିଆ ପକେଇଦଲେ ନଡିଆ ଚଟନୀ ପୋଦିିନ ପତ୍ର ପକେଇଦେଲେ ପୋଦିିନ ପତ୍ର ଚଟଣି ଆଉ।
ଆଜ୍ଞା ଆଜ୍ଞା ଆପଣ ତ ରୋଷେଇ ବାସ ବୋତେ ଭଲ କରନ୍ତି ଜଣା ପଡୁଛି।
ନା ମତେ ରୋଷେଇବାସ ଆସେନି ଆକ୍ଚୁଆଲି ଆ ମୁଁ ବା ବ୍ରହ୍ମପୁରିଆ ଝିଅ।
ଆଚ୍ଛା ଆଚ୍ଛା ଆଚ୍ଛା ଆପଣଙ୍କ ଘର ବ୍ରହ୍ମପୁର।
ଆରେ ଆମ ବାପା ଘର ବଡ
ଆଛା ଆପଣଙ୍କ ବାପ ଘର ବାହା ହେଇ ସାରିଛନ୍ତି?
ହେଁ ହେଁ ବାପାଙ୍କ ଘର ବାପ ନାଇଁ ମୁଁ ବାହା ହେଇନି।
ମାନେ ବାହା ହେଇନାହାନ୍ତି।
ନାଇ ମୁଁ ମୂଳରୁ କୋଡିଏ।
ଓହୋ ତାହେଲେ ଆପଣ କହିଲେ ତ ବାପ ଘର ମୁଁ କହିଲି ଯାହା ହଉ ବିବାହ କରିସାରିଲେ ନାହି ଓ ବାପାଙ୍କ ଘରକୁ କହିଲେ ମତେ ବାପ ଘର ଶୁଣା ଗଲା।
ଅ ଭଗବାନ ବାପାଙ୍କ ଘର ହେଲା ଆସ୍କା ମାମା ମାମା ଘର ମାନେ ମାମା ବାପା ଘର ଏଇଟା ହେଲା ବ୍ରହ୍ମପୁର ତ କଣ ବାପାଙ୍କର ଗାଁ କୋଉଟା ତ ବ୍ରହ୍ମପୁର। ପୁର ଆସ୍କା ହଁ ତ ମୁଁ ମୁଁ ବ୍ରହ୍ମପୁରରେ ଜନ୍ମ ହେଇଛି ତ କଣ ମୋ ମୋ ଗାଁ କୋଉଟା ବ୍ରହ୍ମପୁର। କିନ୍ତୁ ବ୍ରହ୍ମପୁରରେ ଆମର କିଛି କିଛି ଆଡ୍ରେସ୍ ନାହିଁ ମାନେ ବ୍ରହ୍ମପୁର କହିଲେ ମୋ ମାମା ଘର କହିଲେ ଚଳେ ଆଉ ଭୁବନେଶ୍ୱର କହିଲେ ବାପା ଘର କହିଲେ ଚଳେ।
ଆଛା ଆଚ୍ଛା ଆଛା।
ହୁଁ ହୁଁ।
ତାହେଲେ ବ୍ରହମପୁରରେ ଆପଣଙ୍କର କିଛି ଖାତା ଖତି ଆନ ନାହିଁ ଯାହା ଅଛି ସବୁ ଏବେ କୋଉଠି ଅଛନ୍ତି? ଆଚ୍ଛା ଭୁବନେଶ୍ଵରରେ ତାହେଲେ ଆପଣଙ୍କର ସବୁ ଖାତା ଖତିଆନ ନାଇଁ କି?
ଖାତା ଖତା ସବୁ।
ଆଚ୍ଛା ଆଚ୍ଛା ଆଉ ଆଜି ଉଠିଲେ କେତେବେଳକୁ ଆପଣ? ପାଞ୍ଚଟାରୁ ଉଠି କଣ କରୁଥିଲେ?
ଉଠିକ କଣ ପଢିବି ବୋଲି ଭାବୁଥିଲି? ଫିଜିକ୍ସ୍ ପଢିବି ନା ମ୍ୟାଥ୍ ପଢିବି?
ଆଚ୍ଛା ମ୍ୟାଥ ତ ଆମେ ଜାଣିଚୁ କଷାଯାଏ ବୋଲି ଆପଣ କଣ ପଢାଯାଏ କୋହୁଚନ୍ତି ନା ଆମେ କି
ଆରେ ଏଇଟା ଆମର ପ୍ଲସ୍-ଆମର ପ୍ଲସ୍ ଥ୍ରୀ ଯେହେ ତୁ ଆମ ସେଇଡା ସବୁ ଥିଓରି ରାଙ୍କ ରହୁଛି। ତ ଥିଓରି ଆମେ ତାକୁ ଥୋଡିନା ଘୋଷ୍ ମ୍ୟାଥରେ ଏବେ ଯୋଉ ପାଟ୍-ଫାଷ୍ଟ ସେମିଷ୍ଟାରରେ ଯୋଉ ପାର୍ଟଟା ଥିଲା ସେଇଟା କଷାକଷି ଥିଲା।
ଆଜ୍ଞା ଥିଓରିର ମାନେ ମ୍ୟାଥରେ ମୁଁ ଆ ଫାଷ୍ଟ୍ ଟାଇମ୍ ଶୁଣୁଚି ଯେ ଘୋଷାଘୋଷି ଆସିଲାଣି ବୋଲି। ନାପା ଆମେ-ଆମେ ପା ଷଷ୍ଠରୁ ପଢା ଛାଡିଦେଇଚୁ।
ଓହୋ ଉ-ଉଁ ଆମେ କିନ୍ତୁ ଷଷ୍ ଷ୍ଟରୁ ଶ୍ରେଷ୍ଠ।
ସେଇ ପା ଆପଣ ଷଷ୍ଠରୁ ଶ୍ରେଷ୍ଠ ବୋଲି ତ ଆପଣ ଏତେ ଜିନଷ ଜାଣିଚନ୍ତି ଆମେ ତ କିଛି ଜାଣିନୁ। ଗବାର୍ ମୂର୍ଖ। ଆପଣ ଆମର ଜଣେ ସାଙ୍ଗଟା ଅଛନ୍ତି ବିଶ୍ଵାସ କରିବନି ଆମେ ଯାହା ମାନେ ମୁଁ-ମୁଁ ଯାହା ଭାବେନା ସେ ତାଙ୍କ ମାନେ ସିଏ ସେଇ ଜିନଷରା କହିଦେଇ ଯାଆନ୍ କେମିତି ଏତେ ଜ୍ଞାନ ତାଙ୍କ ପାଖରେ ଆସିଲା କୋଉଠୁ? ସିଏ କଣ ସାର୍ ଯୋଗ ଫୋଗ କରୁଥୁଲେ ନା କଣ?
ନାଇଁ ସେ ଆକଚୋଲି ସେ ସମସ୍ତଙ୍କର ମାଇଣ୍ଡଟା ରିଡ଼ିଙ୍ଗ୍ କରଦିଅନ୍ତି।
ଆଚ୍ଛା ମାନେ ସେ ତାହେଲେ ଗୋଟେ ଭଲ ରିଡର?
ହାଲୋ? ହଁ ସେ ମାଇଣ୍ଡ ମାନେ ଲୋକଙ୍କର ରିଡିଙ୍ଗ୍ କରିପାରନ୍ ତ ସେଥିପାଇଁ ସେ ମେ ବି ତମ ମନ କଥା ତମକୁ କହିଦୋଉଥୁବେ।
ସେଇ କଥା ପା କୋହୁଚି ସେ କେମିତି ଜାଣିପାରୁଚନ୍ତି କେମିତି?
ତାକୁ ତାଙ୍କୁ ଜଗା ଶକ୍ତି ଦଉଛି ତ, ସେ ଜାଣି ଦଉଛନ୍ତି।
ଆଚ୍ଛା! କାଇଁ ତାହେଲେ ତାହେଲେ ସେ ଜଗାର ପ୍ରିୟ ଲୋକ ନା କି? ଆପଣଙ୍କ କହିବା ହିସାବରେ। ଆଚ୍ଛା! କିନ୍ ତୁ ମୁଁ ଯେତେବେଳେ କହେ ତାଙ୍କୁ ଯେ ଆପଣ ଜଗାଙ୍କ ପ୍ରିୟ କହନ୍ତି ନା ନା ଆ ଆମେ କେବେ ପ୍ରିୟ ହେଇପାରିବୁନି, ଆମେ ବହୁତ ଖରାପ।
ଜଗା ବା ତାଙ୍କୁ ଡାକୁନି ତାଙ୍କ ପାଖକୁ ତ ସେଥିପାଇଁ ସେ
ନାଇଁ ସେ ବା ପ୍ରିୟ ବା ଏବେ ବା କହୁଥିଲେ ପ୍ରିୟ ବୋଲି।
ପ୍ରିୟ ପ୍ରିୟ ବୋଲି ଦୂରରେ ପ୍ରିୟ ପାଖରେ ପ୍ରିୟ କି? ପାଖକୁ ଡାକିଲେ ପାଖ
ସେ ବା ଭାବକୁ ନିକଟ ଅଭାବକୁ ଦୂର। ସେ ବା ଦୂରରେ ଥାଇକି ଡାକିଲେ ବି ସେ ଓ କରିବ। ହଁ, ଭାବ ବିନୋଦିଆ ଜଗା କାହିଁ କେତେ
ଆଜ୍ଞା! ଆଜ୍ଞା! ଆଜ୍ଞା! ଥାଉ ସେତିକି, ଆଜ୍ଞା!
ସେଇ କଥା କହୁଛି ଭାବ ଭାବ ସିଏ ଜାଣିଚନ୍ତି। ତ ସିଏ କାହିଁ ଏମିତି କହନ୍ତି ତାହେଲେ ଆମେ ଖରାପ ପିଲା ବୋଲି। ଆପଣ କହିପାରିବେ?
ଆପଣ ମୁଁ ମୁଁ କେମିତି କହିବି ତ ତାଙ୍କ ମନରେ କଣ ଚାଲଛି? ଆରେ ମୁଁ ପଢି ପାରେ ସିଏ ପଢି ପାରନ୍ତି।
ଆରେ ଓ ସରି ସରି ଆଜ୍ଞା! ଆଜ୍ଞା! ଭୁଲ ହେଇଗଲା। ସିଏ ପଢିପାରନ୍ତି ଯଦି ଏଇଟା କେମତି ଜାଣି ପାରୁନାହାନ୍ତି? ତାଙ୍କୁ ପଚାରିଲେ ବା ସେ କିଛି କହୁନାହାନ୍ତି।
ଆଚ୍ଛା ସେଟା ମୁଁ କେମିତି କହିବି ତାଙ୍କ
ଆପଣ ଟିକେ କିଛି ନାଇଁ ଟିକେ କୁହନ୍ତୁ ନା କୁହନ୍ତୁ କାରଣ ଆମେ ତ ଆଉ କାହାକୁ ପଚାରି ପାରୁନି ନା ଆପଣ ହିଁ କହିପାରିବେ ଏଇଠି ଏବେ।
କଣ କରିପାରିବି?
ସେ କାହିଁ ଏମିତି କହୁଛନ୍ତି ଆମେ ଖରାପ କିନ୍ତୁ ଦେଖିଲା ବେଳକୁ ସେ ଜଗନ୍ନାଥଙ୍କର ପ୍ରିୟ ଲୋକ।
ଆକଚୁଲି ସେଇଟା ମତେ ନ ପଚାରିକି ତାଙ୍କ ସହ ଯଦି କଣ ଟାଟ କରିବ ସିଏ ଯଦି ତମକୁ ବୁଝେଇ ପାରିଲେ ତ ସେଇଟା
ନାଇଁ ନାଇଁ ଆପଣ ତ ଜାଣିଥିବେ କାଳେ ବୋଲି ମୁଁ ପଚାରିଲି, ଯଦି ଯଦି ଜାଣିନାହାନ୍ତି ଆଉ କଣ କହିବି ଆଉ କିଛି କହିବିନି, ଏଇଠି ମୋର ବକ୍ତବ୍ୟ ସମ୍-ସମ୍
ମୁଁ ତାଙ୍କୁ ପଚାରିବି କି ତାଙ୍କ ମନରେ କଣ ଚାଲିଛି ମୁଁ ବୁଝିକି ତମକୁ କହିବି ଆଉ, ନେସ
ଆ-ଆଜ୍ଞା! ଆଜ୍ଞା! ନିଶ୍ଚୟ ନିଶ୍ଚୟ ଆପଣ ବ୍ୟସ୍ତ ଅଛନ୍ତି ନା ଫ୍ରି ଅଛନ୍ତି ଆଜ୍ଞା! ହଉ ମୁଁ ପୁନଶ୍ଚ ଆପଣଙ୍କୁ ଏ
ଆଜ୍ଞା ଆଜ୍ଞା। ଆପଣ ଆଉଥରେ ଯୋଗାଯୋଗ କରନ୍ତୁ ମୋ ସହିତ ଧନ୍ୟବାଦ ଧନ୍ୟବାଦ। ଆଜ୍ଞା କାଟି ଦିଅନ୍ତୁ ଆପଣଙ୍କ ଆଡୁ।